ଅଁ।
ହଁ, ଭଲ ନା ସବୁ?
ହଁ, ସେମତି ଭଲ ଆଉ ବର୍ଷା ତ ହଉଛି।
ବର୍ଷା ହଉଚି?
ହୁଁ।
ଏ ଆମ ଆଡ଼େ ବର୍ଷା ନାହିଁ ଖାଲି ପବନ ଦଉଚ ବରଛି।।
ହୁଁ ହୁଁ।।
ଆଉ ତମର ତ ଭଲ ଆଉ ଯେଉଁ ଝିପି ଝିପି ଯେଉଁ ମେଘ ହେଉଥିବ ଭଲ ବି ଲାଗୁଥିବ।
ହଁ ଆଉ ରଜ ପାଗ ଦଉଚି ଆଉ।
ଏଇ ରଜପାଗ କଣ ରାତିରେ?
ଆଉ କାଲି ହେନେ। ହ ଏ ବର୍ଷ ଟା ଯୋଗୁ ଟିକେ କ ଇଏ ଲାଗିବ ଆଉ।
ହଁ।
ଆଉ
ଏବେ ହେଲାଣି ନା ହେଇନେ?
ନାଇଁ ଖିଆପିଆ ହେଇନି ହବ ଆଉ। ହବ ତ ଆଉ ଯେତେବେଳେ ହେନେ ଖାଇକି ଗଣ୍ଡେ ଶୋଇବା କଥା ଆଉ। ଫେରେ ତ ସକାଳୁ ଉଠିବୁ ସେ ନିତ୍ୟ କାମ ତାପରେ ସହଯେ ତ କାଲି ରଜ। ଆଉ ରଜରେ ଯାହାହେଲେ ଫୁଣି ଟିକି ପିଠାପଣା ଟିକେ କରିବୁ। ଚକୁଳି ପିଠା ହବ ପୋଡ଼ପିଠା କରିବା। ମେନ୍ ହଉଛି କାଲି ପାନ ଟିକେ ଭଙ୍ଗା ହବ। କହିମି ଟିକେ ମତେ ଆଣିକି ଦେବେ ରଜ ପାନ ଖାଇମି। ଆଉ ତ କାଲି ବାର ବି ଦେଇ ଆଜି ରବିବାରେ ଯେଉଁ ଆଇଁଷ ଯେଉଁ ମଟନ୍ କାଟିବେ ହେଲା।
ହୁଁ।
ହଁ ମଟନ୍ କାଟିବେ କଣ ମୁଁ ତ ମଟନ୍ ଖାଏନି। ଆଉ ଯଦି କିଏ ମଟନ୍ ଖାଇବେ ଆମ ଘରେ ସେ ତାଙ୍କର ଆଣିକି ଖାଇବେ। ଆଉ ମୋର ଚିକେନ ନନେ ମାଛ ନ ଅଣ୍ଡା ଏମିତି ଆଉ ଆଜି ତ ସାଧା ଆଇଟମ୍ କରିକି ଖାଇ ଦେଇଚୁ। କାଲିକି ଦେଖିବା ଆଉ। ଆଇଁଷ ଟିକେ ଯଦି ଖାଇବା ଆଇଁଷ ଟିକେ ଆଉ କରିକି।
ହଁ ହଉ କରିଥିବ ଆଉ କାଲି ଯିବା ତମ ଘରକୁ।
ଆସିବ ଆମ ଘରକୁ?
ହଁ ଆଉ ଚିକେନ କଷା ଖାଇବା ଆଉ।
ଚିକେନ କଷା ଯିଏ କଉଛି କହିକି ଆସିବେ ମୁଁ ତାଙ୍କ ପାଇଁ କରିମୁ ନହେନେ ବା ମୁଁ ପା ଏକା ଖାଉଚି। ଆଉ ମୁଁ ଏକା ଖାଇମି ମାନେ ମୁଁ ଅଳପ ଆଣିମି।
ଓ ହ। ହଉ ଆଜି ଠୁ କହିଦଉଚି ଆଉ କାଲିକି ଯିମୁ।
ଓହୋ।
ବନେଇଥିବ ଦେଖି ଖିଆ ତମ ହାତ ରନ୍ଧା କେତେ ଟେଷ୍ଟ କେମିତି କଣ କରୁଚନ୍ତି?
କଣ ଚିକେନ୍?
ଆଁ
ଆ ଚିକେନ ତ ଆଉ ଫାଷ୍ଟ ଯେଉ ମସଲା ଉପରେ ତ ସବୁ ପଡ଼ିବ ପିଆଜ, ରସୁଣ ଓ ହଉଚି ପେଷ୍ଟ ହବ ଆଉ ପିଆଜ ରସୁଣ ପେଷ୍ଟ ହବ ବା ନା ନା ରସୁଣ ଅଦା ପେଷ୍ଟ ହବ ପିଆଜଟା ଚୁନ ଚୁନ କରିକି କଟା ହେଇକି ରଖାହେବ ସାଇଟିରେ। ଆଉ
ତାପରେ ଚିକେନ ଟାକୁ ଆଗେ ଟିକେ ଏ ଯଉ ସୋରିଷ ତେଲ ଆଉ ହଳଦୀ ଗୋଳେଇକି ତାକୁ ଟିକେ ହେଉଛି ରଖିଦେବୁ କିସମ। ତାପରେ ତ ହଉଚି ଡାଲଚିନି, ଗୁଜୁରାତି, ଗୋଲମରିଚ। ଯଉ ତେଲ ପକେଇକି ହେଉଛି ପକେଇବ ତାପରେ ତେଜପତ୍ର
ଆଉ ପିଆଜ ତାପରେ ପକେଇବ। ପିଆଜ ଟିକେ ଭାଜି ହେଇ ସାରିଲା ପରେ ତାପରେ ଯଉ ପେଷ୍ଟ ଯଉ ହେଇଚି ପେଷ୍ଟ ଯଉଁ ହେଇଚି ତାକୁ ବି ଟିକେ ପକେଇବ ଆଉ ତାପରେ ଲଙ୍କା ଗୁଣ୍ଡ।
ତମେ କଣ କହୁଛ କୁହ।
ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ ଯାହା ବି ମସଲା ସବୁ ଅଛି। ଚିକେନ୍ ମସଲା ଆଉ ପକେଇକି କରିବ ଆଉ ଧଣିଆ ପତ୍ର ବି କଟ ହଉଚି କାଟିକି ରଖିଥିବ।
ଆଉ ମସଲା ରେଡି ହେଇଗଲା ପରେ ଯଉ ଆଳୁ ବି ଯିଏ ଖାଇବା ପାଇଁ ପସନ୍ଦ କରିବେ ଆଳୁ ପକେଇବ ଆଉ ଯିଏ ବି ଆଳୁ ନ ଖାଇବେ ତାହେଲେ ଆଳୁ ସେଥିରେ ହେଉଛି ସ୍କିପ୍ କରିଦେବେ ଆଉ। ଓ ଚିକେନ୍ ପକେଇବେ ଆଉ ତା ପରେ କଷିବେ ଚକେନ ପକେଇକି। କଷିବେ କଷିବେ ଯେତେ ଯେତେ ମାନେ ମସଲାଟା ହଉଛି କଷିବେ ସେତେ ମାନେ ତା ଟେଷ୍ଟଟା ହିଁ ଉଠିବ। ଆଉ ତାପରେ ତ କହିବ ଆଙ୍ଗୁଳି ଚାଟିକି ମୁଁ ଖାଇବି ଆଉ। ରେଡି ହେଇସାରିଲା ପରେ ଆଉ।
ହଁ ଭାତ ସହିତ ନହେଲେ ରୁଟି ମେନ୍ ତ ରୁଟି ସହିତ ଚିକ କେନ୍ କଷା ଭଲ ଲାଗିବ।
ଆଇଟମ ତ ବହୁତ ପ୍ରକାରର ମାନେ ଅଛି। କିଏ କଉ ଟାଇପ୍ ର କରିବ ମୁଁ ତ ଏଇ ଟାଇପ୍ ର ହିଁ କରେ ହଁ
ତାପରେ ଆଉ କଣ ପଡେ ମସଲା ମାନେ ପ୍ରେସର କୁକର ରେ କରିବାକୁ ପଡେ ନା ଏମତି
ନାଇଁ- ନାଇଁ ମୁଁ କଡ଼େଇରେ କରେ। ପ୍ରେସର୍ କୁକରରେ ନୁହେ, ପ୍ରେସର କୁକରରେ ଯେତେବେଳେ ମୁଁ ହଉଜି ବିରିୟାନୀ କରେ। ସେତେବେଳେ ହଉଚି
ଆଛା ବି ବିରିୟାନୀ ବି ଶିଖିଛନ୍ତି ଆଉ ଟିକେ ମତେ ଟିକେ କହିଦିଅ କେମିନ୍ତି କର ମୁଁ ତ ଶିଖିନି, ଦିନେ ବନେଇବା।
କରିବେ ଯେତେବେଳେ ସେତେବେଳେ ସିନା କଲକରିକି କହିଲେ ମୁଁ ସେତେବେଳେ କହିଦେବି ନା ଏବେ କଣ ମନେ ପଡ଼ିବ। କହିଲେ।
ସେତେବେଳେ ବ୍ୟସ୍ତ ଯଦି ରହିଥିବ ମନେ ପଡିବନି କାଇ।
ହଁ ପ୍ରେସରରେ ବିରିୟାନୀ କରିପାରିମି ଆଉ ଯଉ ଆମର ଅଛି ଡିସ୍‌ରେ। ଯଉ ବସେ ତା ସେଟା ବି ହଉଛି ମୁଁ ଢାଙ୍କୁଣା ଦେଇକି ଯୋଉ କରେ। ଭଲ ଲାଗେ ସେଟା ବାମ୍ଫ ଦେଇକି ଯୋଉଟା କରନ୍ତି।
ହଁ-ହଁ।
ହୁଁ ଯୋଉ ଗୋଟେ ଦମ୍ ବିରିୟାନୀ ଗୋଟେ ସେଇଟା। ଆଇ ଯୋଉ କୁହନ୍ତି ଯୋଉ କଣ ଚିକେନ୍ ନା ମଟନ୍ କଣ କଞ୍ଚା ରାନ୍ଧନ୍ତି, ମୁଁ ତ ସେବେ ହେଉଚି କେତେବେଳେ ରାନ୍ଧିନି କି ଖାଇନି ସେଗୁଡା ମ ମତେ ଟିକେ ଭଲ୍ ଲାଗେନି ମତେ ଟିକେ କୋତରା ଲାଗେ ସେରାକ, ଆଉ ସବୁ ମାନେ ମସଲା ସହିତ ଗୋଳେଇକି ଡାଇରେକ୍ଟ ପୁରା ହେଉଚି ପକେଇଦବ। ସେ ଗୋଟେ ସିଝିକି ତାର ସେ ଗୋଟେ ହୁଏ, ମୁଁ ସେଗୁରା ଖାଏନି ମତେ ଏଗୁରା ଭଲ୍ ଲାଗେନି।
ଏଇ ଯୋଉ ମାଟି ହାଣ୍ଡି ରେ ବୋଧେ ହେଇଟା କରନ୍ତି ନା କଣ।
ମାଟି ହାଣ୍ଡିରେ ତ ମୁଁ କୋଉଦିନ କରିନେଇଁ। ଆଉ ମୁଁ ଜାଣିଚି, ମାନେ ଦେଖିଚି ଆଉ। କରିଚନ୍ତି ଯୋଉ ଦେଖିଚି କିନ୍ତୁ ମୋତେ ତ ସେଗୁରା ଭଲ ଲାଗେନି ମୁଁ କାହିଁ କରିବି।
ଆଉ କେହି ଖାଇବାକୁ ପସନ୍ଦ କରନ୍ତିନି?
ଏ ନାଁ। ମୁଁ ତ ଆମ ଘରେ ଏକା ଝିଅ ମୁଁ ଖାଉ ଆଇଁଷ। ଆଉ ମୋ ଶାଶୁ ମା ଆଉ ହଉଚି ମୋ ସ୍ୱାମୀ ସେ ତାଙ୍କର ପୁରା ସାଧା।
ସିଏ ଟୋଟାଲ୍ ଆଇଁଷ ଖାଆନ୍ତିନି।
ନାଇଁ ସିଏ ଆଗ ହଉଚି ଆଇଁଷ ଖାଆନ୍ତି, ମୋ ଶାଶୁ ତ ସେ ଟୋ ଟାଲି ଖାଆନ୍ତିିନି ଆଇଁଷ।
ଇଏ କଣ ମାନେ ଦି ମାନେ ଠାକୁରଙ୍କ ଭକ୍ କ୍ତ ନା ଏମିତି ଛାଡିଚନ୍ତି?
ନାଇଁ-ନାଇଁ ଠାକୁର ଭକ୍ତ ନୁହଁ। ଆଉ ତାପରେ ମୁଁ ଆସିବାରେ ବି ମୋ ସ୍ୱାମୀ ହଉଚି ଆଇଁଷ ଖାଉଥିଲେ, ତାପରେ କଣ ଏମ୍ତି ଖାଉନାହାନ୍ତି ଆଉ ଖାଉନାହାନ୍ତି ସିଏ ହଉଚି ସେ ଦି ଜଣ ହେଇଗଲେ ସାଧା, ଆମେ ଝିଅର ମୋର ଆମେ ହଉଚୁ ଟିକେ-ଟିକେ ଆଇଁଷ ଖାଉ ଆଉ, ତଥାପି ତ ସେଥିରେ ଆମକୁ ବେଶୀ ବି ଆଇଁଷ ଖାଇବାକୁ ହିଁ ଭଲ୍ ଲାଗେନି। ଭଲ୍ ଲାଗେନି ସେଥିରେ ଯୋଉ ଆଇଁଷ ଆଣିଥିମୁ, ମୁଁ ଦି ପିସ୍ ଖାଇଲେ ଆଉ ଫୋପୋଡ଼ା ହୁଏ। ଆଉ ସେଇଥିପାଇଁ ଆଣିବାକୁ ଇଚ୍ଛା ହୁଏନି, ଏଇଭଳିଆ ଆଉ। ତାପରେ ଆଉ ଗୋଟେ ଜିନିଷ ନିଜେ କରିକି ଗୋଟେ ଖାଇଲା ବେଳୁକୁ ମତେ ଟିକେ ଭଲ୍ ଲାଗେନି। କିଏ ଟିକେ କରିକି ଦେଲେ ମୋତେ ଟିକେ ଭଲ୍ ଲାଗିବ, ମୁଁ ଟିକେ ଖାଏ। ଆଉ କେହି ତ ନାହାଁନ୍ତି କରିକି ଦେବାକୁ, ଆଉ ଖାଇବ କଣ ଏମ୍ତିରେ ନିଜେ ହଁ ଆଇ ନିଜେ କରିକି ଖାଇଲେ ମୋତେ ଟିକେ ଟୋଟାଲି ହିଁ ଭଲ ଲାଗେନି ଖାଇବାକୁ।
ସମସ୍ତଙ୍କ ଘରେ ତ ପ୍ରାୟ ସମସ୍ତେ ନିଜେ ହିଁ କରନ୍ତି।
ମୁଁ ତ ନିଜେ କରେ, ଆଉ ଅଧିକାଂଶ ଟାଇମ୍ ମୋ ସ୍ୱାମୀଙ୍କୀ କୁହେ।
ସିଏ ନ କଲେ ଖାଇବା କେମିତି।
ନାଇଁ-ନାଇଁ ସ୍ଵାମୀଙ୍କି କୁହେ ଟିକେ ଆଇଁଷ କେତେବେଳେ ହେଲେ। ସିଏ ଟିକେ କରିଦିଅନ୍ତି, ଆଉ ସିଏ କଲେ ମୁଁ ଟିକେ ଖାଇଦିଏ। ସିଏ ତ ଖାଆନ୍ତିନି, ସିଏ ଖାଲି କରିକି ଦିଅନ୍ତି।
ସିଏ ଖାଆନ୍ତିନି କିନ୍ତୁ କରନ୍ତି?
ହଁ। ଖାଆନ୍ତିନି କିନ୍ତୁ ସେ କରିକି ଦେବେ, ମନା କରିପାରନ୍ତିନି ନା ମୁଁ କହିଲେ।
ଅ ହ।
ଆଉ ସେଇଥିପାଇଁ କରିକି ଦିଅନ୍ତି ଆମେ ଆମର ଟିକେ ଖାଇଦଉ, ଆଉ ସବୁବେଳେ କରିବେନି। ତାଙ୍କର ଯେତେବେଳେ ମନ ହେଇଥିବ ସେ କରିକି ଦିଅନ୍ତି।
ଆଚ୍ଛା ହଁ। ତାଙ୍କୁ ବି ଭଲ ଲାଗୁନଥିବ ସିଏ କାରଣ ଖାଉନାଆନ୍ତି ସେ ବାସ୍ନାଟା ତାଙ୍କୁ ଗୋଟେ ଅବାଗିଆ ଲାଗୁଥୁ ହଁ ଆଉ କେତେବେଳେ ଥରେ ଅଧେ କରିଦିଅନ୍ତି ଆଉ।
ହଁ ଥରେ ଅଧେ ନୁହଁ ପ୍ରାୟ ଟାଇମି ସିଏ କରିକି ଦିଅନ୍ତି ମୁଁ କେତେବେଳେ କେମତି କରେ। ଆଉ ରୋଷେଇ ବି ସେଇଆ। ରୋଷେଇ ଦେହ ପା ଭଲ ନଥିଲେ ସିଏ ବି ହଉଚି ରୋଷେଇ କରିଦିଅନ୍ତି। ଶାଶୁ ମା ବି କରନ୍ତି ସବୁ ମିଶିକି କରନ୍ତି ଆଉ
ଯା ହଁ ସମେସ୍ତେ ମିଳିମିଶି କରିଦେନେ କାମଟା ବି ଶୀଘ୍ର ସରଯିବ।
ହଁ। ଆଉ ମୁଁ ତ ବେଶୀ କାମ କରେ ନାହିଁ ଦେହ ପା ତ ଭଲ ରୁହେନି। ଆଉ ସେ କରୁଛନ୍ତି ସବୁ ଆଉ। ଆଉ ଯେତେବେଳେ ସି ତିଏ ନ କରିବେ ମୁଁ ବାଧ୍ୟ ହୋଇକି ମୁଁ କରିମି ଏବେ ତ ସିଏ କରିଦଉଚନ୍ତି। ଆଉ ଏବେ ସେ କିଛି କହୁନାହାନ୍ତି ଦେହ ପା ଭଲ ନାହିଁ ସେ ସେଥିପାଇଁ କିଛି କହୁନାହାନ୍ତି କରିବା ପାଇଁ। ଆଉ ଦେହଟା ଟିକେ ଭଲ ହେଇଗନେ ମୁଁ ଆଉ ତାଙ୍କୁ ଆଉ କହମି କି କର ବୋଲି ଆଉ ମୁଁ ମୋର ନିଜେ କରିମି ନା ଆଉ।
ଦେହ ପା ତ ସମସ୍ତଙ୍କର ଲାଗିକି ଅଛି ଆଜି ଭଲ ଥିନେ କାଲି କଣ ହବ୍ କହିହବନି।
ତମର ହଉଚି କିଏ ହଉଚି କରନ୍ତି ଦେହ ପା ଭଲ ରହିଲେ ନିଜେ କର ନା ତମ ଶାଶୁ କରନ୍ତି ନା କଣ ଆଉ?
ହଁ ସିମତି ମିଶିକି କରିଦଉ।
ତମର ବି ତାନେ ଭଲ ଶାଶୁ ପ ପାଇଚ। ମିଶିକି କରନ୍ତି ମାନେ ଆଉ ଭଲ ହେଇଥିବେ ଆଉ।
ହଁ।
ନା ମୁଁ ପଚାରୁଚି ବେଲି ଖାଲି ହଁ। ଆଉ ହାଲୋ।
ହଁ।
କଣ ଭଏସ୍ ଆସୁନି ଆଉ।
ଆଉ।
ଏଇ ଭଏସ୍ ଆସିଲାନି ପା ସେଇଥିପାଇଁ ପଚାରିଲି।
ଓ ହୋ। କଣ ହେଇଥିବ ବୋଧେ ଶୁଭା ହେଲାନି ଆଉ।
ଆଁ।
କଁ ହେଇଛି ବୋଧେ ସେଇଥିପାଇଁ ଶୁଭିଲାନି ଆଉ।
ହଁ କଣ ଗୋଟେ ହେଇଗଲା ପ୍ରାୟ ମୁଁ ସେଇଆ ଭାବୁଛି ପା।
ହଁ।
ହଁ ଆଚ୍ଛା ଆଚ୍ଛା। ହଉ। ଆଉ ମୁଁ ଏବେ କଲଟା ରଖିଦଉଛି ଆଉ କେତେବେଳେ କଲ୍ କଲେ ହଉଛି ଟିକେ କଥା ହବା ଆଉ।
ଆଉ ବା କରିବ ନା ଫୁଣି ଭୁଲିଯିବ?
ହଁ ସୁବିଧା ଦେଖିକି ଟିକେ କଲ୍ କରିବି ଆଉ ଆଉ ଯାହା ହେଲେ କଣ କରିବା ହଁ ହଉ ହଉ।